ହାଲୋ।
ବନ୍ଧୁ ନମସ୍କାର।
ଆଜ୍ଞା ନମସ୍କାର।
କଣ କରୁଛନ୍ତି?
ନାଇଁ ମୁଁ ଏଇଠି ବସିଥିଲି ଆପଣ କଣ କରୁଛନ୍ତି?
ମୁଁ ବି ଏଇ ଶୋଇକି ଉଠେଇକି ଏଇ କଥା ହଉଥିଲେ ସବ ସାଙ୍ଗ ସହିତ ଯେତିକି ଜଣ ତମେ?
ନାଇଁ ମୁଁ ବି ଶୋଇକି ଉଠେଇକି କଥା ହଉଥିଲି ତାପରେ ଏଇ ଆଉ।
ଦେହ ଭଲ ଅଛି ନା?
ହଁ ସେମିତି ଟିକେ ଇଣ୍ଟରନାଲ ପ୍ରୋବ୍ଲେମ ହେଇଯାଇଛି ଆଉ।
କଣ ହେଇଚି?
ଇଣ୍ଟର୍ନଲ ପ୍ରୋବ୍ଲେମ୍।
ଓହୋ
ଭିତ୍ତିରିଆ ଅସୁବିଧା।
ଓ ହୋ ଆଉ ମୁଁ ପୁରା ଠିକ ଠାକ୍ ଅଛି। ମୁଁ ପୁରା ଠିକ ଠାକ୍ ଅଛି।
ଓହୋ
ସ୍ଵାସ୍ଥ୍ୟ ଜନିତ କିଛି ରୋଗ ହେଇନି ଏବେ ଠିକ ଠାକ୍ ଅଛି ଯେତେବେଳେ ହବ ପୁଣି ଭୟାନକ ଭାବରେ ହବ ଆଉ।
ହଁ ଠିକ କଥା। ଆଉ ରଜ ଡ୍ରେସ୍ ଆଣି ସାରିଲେଣି। ହ୍ୟାଲୋ।
ହଁ ରଜ ଡ୍ରେସ୍ ଆଣି ସାରିଥିଲି ଦି ମୁଁ ଖାଲି ଦିଟା କୁର୍ତ୍ତିୀ ଆଣିଛି ଆଉ ଆଣିନି କି ଯାଇନି ଆଉ ଆପଣ ଆଣି ସାରିଲେଣି।
ହଁ ମୁଁ ଆଜି ଆଣିଲି।
କଁ ଆଣିଲେ।
ମୁଁ ଆଜି ଗୋଟେ କୋଡ ସେଟ ଆଣିଲି।
ହଁ।
ହୁଁ।
କେତେ ପଡିଲା।
ପଢିଲା ବାରଶହ।
ଭଲ ମାନେ ରଖିଛନ୍ତିଛନ୍ତି କଲେକ୍ସନ ଯୋଉଟା ଆପଣ ଆଣିଛନ୍ତି।
ହଁ ହଁ ଭଲ କଲେକ୍ସନ ଅଛି।